ତ
ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ସୋଇଛି ତୁମେ?
କଣ?
ହୋଇଛି କି?
ଓ ଆଉ କଁ ଖାଇଚ?
ତମେ କଣ କରୁଛ?
ଶୋଇଛି।
ହେଲାଣି?
ହଁ ଖାଇଛି ତମେ?
କଣ ଖାଇଛ?
ରୋଟି ତରକାରୀ।
ମୁଁ ସକାଳୁ ଖାଇଥିଲି ସେ ମୁଗ ପିଠା
କଣ?
ମୁଗ ମୁଗ ପିଠା।
ହଁ।
ହଉ। ଯା ଆଣିଥିଲି ଏ ନେଇ ଯାଇକି ତ ଯାଉଛି ଭାଯିବି ତାପରେ ଭାତଖିଆ ହବ ଆଉ। ଧରହେଇଥିଲା ଖାଇଥିଲି ଆଉ। ହଁ ସେଇ ସାଢେ ନଅଟାରୁ ଗଲାଣି ହେରି।
ଆଛା।
ଆଜି ପିଲାମାନେ ଆଜି ପୋଇ ଶାଗ ରାଇତା ଆଉ ହରଡ଼ ଡାଲି ଆଉ ଅଣ୍ଡା ଭାଜିବି ଆଉ ତମର?
ଆମର ଭାତ ଡାଲି ପୋଟଳ କଷା ଆଉ ଅଣ୍ଡା ଅମଲେଟ।
ଆମର ବି ଅଣ୍ଡା ସେମ ସେମ।
ହଁ ସେ
ମାନେ ଆଜି ଆସିବେ ତିନିଟା ହବ ବୋଧେ ତାଙ୍କର ଏଇ ମାସ ର ନୂଆ ରୁଟିନ ତ ଏଇ ମାସରୁ ମାନେ ସାତଟାରୁ ସାଢ଼େ ଦିଇଟା।
ହଁ। ଆଉ ସବୁ ଭଲ।
ହଁ ଆଜି ସକାଳୁ ଯଉ ପେଟ ଟା କାଟୁଥିଲା।
ଖା କଣ ପାଇଁ?
ତା ସ୍ୱାମୀ। କପଟା କଣଆ ଆଉ କମନ ଆଉ।
କଣ?
ଘରେ ଡାକୁଛନ୍ତି ବୋଧେ।
ରଖିଦେବି।
ହଁ ଆଉ କଣ କୁହ କାଲି କଣ ହେଇଛି ତମ ଗାଁରେ? କେମିତି ଆକ୍ସିଡେଣ୍ଟ ହେଲା?
ଆ କାଲି ବଡ ମାମା ଫୋନ କରିଥିଲା ଯେ
ହଁ।
ହଉଥିଲା ଏ ଯୋଉ ହାଡି ପଶି ତମେ ଯାଇଛ ନା ଆମ ଗାଁକୁ ଯୋଉ ଆମ ଗାଁ କୁ ଗଲା ରାସ୍ତାରେ ପୁରା ସୁନସାନ୍ ରାସ୍ତାଟେ ଗୋଟେ ପଡୁନି ଅଧା ତାପ ସେଇ ସାହିରେ ଗୋଟେ ଗଳି ଅଛି।
ହୁଁ।
ସେଇ ରାସ୍ତାରେ ତାଙ୍କ ସେଇ ସାଇଟା ହଉଚି ତାଙ୍କର। ଆ ସେ ବୋଧେ କୁଆଡେ ଯାଇଥିଲେ କୁଆଡେ ଯାଇଥିଲେ ଯେ ଆସୁଥିଲେ। ଟ୍ରକ୍ ଟ୍ରକ୍ କୁ ବାଇ ସରି ବାଇକ୍ କୁ ସ୍କୁଟି ତାଙ୍କର ମାଡ ହେଇଗଲା। ଯୋଉ ମାଡ ହବା ପରେ ସେ ଲେଡିଜ ଟା ତଳକୁ ଯୋଉ ଖସି ପଇଲା ସେଇ ଟାଇମରେ ଟ୍ରକଟା ଆସୁଥିଲା ଚାପିଦେଲା।
ଏକାଥରେ ଚଟଣୀ।
ହଁ ମାନେ ଜେ ସେ ତାର ଗୋ ସେଇ ପୁଅଟା ତ ଆଉ ତା ମା ପୁଅ ଯୋଉ ଯାଇଥିଲେ। ସେ ପୁଅଟା ବାହା ହେଇଛି ଗୋଟେ ଯେ ତାନା ହଉଛି କଣ କି ସକଲ ନା କଣ ଏଇନ୍ତି ତାକୁ ଗୋଟେ ଡାକୁଛନ୍ତି।
ଆ ସେଗୁରା ମୋର ଜାଣିବା ଦରକାର ନାହିଁ।
ହଁ ସେ ମରିଗଲା ତା ସ୍ୱାମୀ ହୁଁ ତା ସ୍ୱାମୀ ହୋଉଛି ଏ ଯୋଉ ଆମର ଗାଁ ରେ ଯୋଉ ଡାକି ନାହିଁ କି?
ହୁଁ।
ହ ତମେ ହେଇଥିରେ ଗୋଟେ ମାନେ ଗୋଟେ ଭିଆଇପି ଦେଖଉଛି ହେଇଥିରେ ସେ
ଉଁ ହୁଁ।
ମୋ ନା କ ମୋ ନା ସୋମନାଥ ହଁ ଏଇ ସୋରଡ଼ାରେ ହେଇଥିଲା। କାଲି ତାଙ୍କ ମାମା ତ କହୁ ଥିଲା ଫୋନ କରିଥିଲା ଯେ କହିଲା ବି ଶ୍ୱନାଥ ସ୍ତ୍ରୀ ମରିଗଲା ମୁଁ କହିଲି କେମିତି ନା ଏମିତି ଆକ୍ସିଡେଣ୍ଟ ହେଇଚି। ମୁଁ କହିଲି କାଇଁ ମୁଁ ଦେଖିନି ତାପରେ ରାତିରେ ଫେସବୁକ୍ ଦେଖିଲା ବେଳକୁ ଏମିତି ନ୍ୟୁଜ ଟା ଦେଖିଲି।
ହଁ ମୁଁ ଆଜି ସକାଳେ ଦେଖୁଥିଲି ନେଇଯିବା ପରେ ଯେ ସେଇଥିରେ ଆଇଲା। ସେଇଥିରେ ଆଇଲା ଯେ ଏଇଥିପାଇଁ ପଚାରିଲି କହିଲି ତମ ତମ ସାହିର ନା କଣ?
ଆମ ସାହି ନୁହଁ ଆମ ଗାଁ ତ କୋଉଡ଼ା ତାଙ୍କର ହଉଛି ଆମ ଗାଁ କୁ ଗଲାବେଳକୁ ଫାଷ୍ଟ ସାଇଟା ହେଉଛି ତାଙ୍କ ସାହି ମାନେ ଫାଷ୍ଟରେ ମାନେ ଦେଖି ନା ତିନିଟା ଦି ଟା ଘର ଅଛି ଉ ପୁରା ରୋଡ ସାଇଡ ରେ।
ଓହୋ।
ମୋରି ଆସିଯାଇଥିଲା କ୍ରିତି ଦାସ ମାତ୍ରର ପରିମାଣ। ଦିନ ବେଳେ ମୁଁ ଯାଇଥାନ୍ତି।
କେତବେଳେ ଆକ୍ସିଡେଣ୍ଟ ହେଲା କେତେବେଳେ ଆକ୍ସିଡେଣ୍ଟ ହେଲା?
କାଲି କେତେବେଳେ ହେଇଚି ମୁଁ ଜାଣିନି ମତେ ମାମା ଏ ଦି ଚାରିଟା ବେଳକୁ ବୋଧେ ଫୋନ କରିଥିଲା କହୁଥିଲା।
ଆଚ୍ଛା।
ତମେ କଣ ନ୍ୟୁଜ୍ ପେପର ପଢ଼ୁଚ କି ଏବେ?
ହଁ ଏ ସକାଳେ ଏ ପେପର ଟା ଟିକେ ବାହାରି କଲା ବେଳକୁ ଆଇଲା ସ ନୂଆଁ ଗାଁ ରିପୋର୍ଟ। ନୂଆ ଗାଁରେ ତମର ସବୁ ଯାଉଛି?
ହୁଁ ହୁଁ।
କିହିଲି କିଏ ଗୋଟେ କଉଟା କଣ ଆଇଲାଣି ଗୋଟେ ଦେଖିଲା ବେଳକୁ ସୁ ତୋରଡ଼ାରେ ଟ୍ରକ୍ ଚାପି ମା ମୃତ।
ଏଇ ଯୋଉ ସ୍କୁଟିରୁୁ ଓଲ୍ଟି ପଡ଼ିଛି ପଛ ପଟେ ଯିବ ଦେ ଟ୍ରକଟା ଆସେ ଇଏ ଓଲଟିବା ଭିତରେ ଟ୍ରକ୍ ଟା ଚାପି ଦେଇଛି ଆଉ କଣ ସେ ପୁଅଟାର ବି କଣ ହାତ ଭାଙ୍ଗି ଯାଇଛି। ଆଉ କଣ ହେଇ ତା ଦେହ ମୁଣ୍ଡ ସବୁ କଣ ହେଇଛି ଖଣ୍ଡିଆ ଖାବରା ହେଇଛି।
ତା ମା ଏକାଥରେ ହୁଁ ଚଟଣୀ।
ମାନେ ହଁ ମୁଁ କାଲି ଦେଖିଛିି ଆମ ଗାଁରୁ ମାନେ ଚଟ ହେଇଠି। ସେ ଟ୍ରକ ଚକା ତଳେ ପୁରା ବେସର ହେଇଯାଇଛି ବା‌ ସେଇଠି।
ଅଛି ଫଟ?
ନାହିଁ ସେ କାଟି ଦେଲାଣି ବୋଧେ କି କଣ। ଦେଖିନି ମୁଁ ଆଉ କାଲି ଦେଖିଥିଲି ରୁହ ଥିବ ବୋଧେ। ଯଦି ଥିବ ମୁଁ ଦେବି ସ୍କ୍ରିନ୍ ସଟ୍ କରିକି ଆଉ ସେଟା ତା ହାତ କଣ। ତ କେଜାଣି କଣ ହେଟା?
ଆଉ କୋଉଦିନ ଘରକୁ ଯିବ?
ମୁଁ?
ହଁ।
କାଲି କିମ୍ବା ପହରଦିନ।
ହଁ।
କାଲି କିମ୍ବା ପହର ଦିନ ଭାଇନା ଆସିବେ ମୁଁ ଯିବି।
ଆଜି ଜିବ ବୋଲି କହୁଥିଲ ଭାଇନା କାର କାରରେ ଆସିବେ ଯିବ।
ଭାଇନା କାର ଆଣିବେନି। ମାନେ ସେ ଯେତେବେଳେ ନୟାଗଡ଼ ମାନେ ନାନୀ ହେରିକା ଯୋଉ ଦିନ ନୟାଗଡ଼ ଯିବାର ଥିବ। ସେଇଦିନ ସେ କାର ନେଇକି ଆସିବେ ଏମାନଙ୍କୁ ନେଇକି ଯିବେ। ଭାଇନା ଏମିତି ଶନିବାର ରବିବାର ହେଲେ ଆସୁଛନ୍ତି ବୁଲି ମାନେ ଯୋଉ ଘରର ଜିନିଷ ପତ୍ର ଆସିବ କଣ କିଣାକିଣି ଏ ଆସିଲେ କିଣାକିଣି କା କରିକି ଯାଉଛନ୍ତି।
ଓହୋ ଏତେ ବାଟ ଯାଉଛନ୍ତି କିଣାକିଣି କରିବାକୁ।
ହୁଁ ସିଏ ପିଲାମାନେ ତ ଅଛନ୍ତି ଟିକେ ପଳେଇ ଆସନ୍ତି ଆଉ।
ହୁଁ ହୁଁ।
ବୁକଙ୍ଗ ଟିକେ କରିଦଉଛନ୍ତି ନିଜେ ନହେଲେ ଏ ଯୋଉ ଗ୍ୟାସ ଘରିକା ଆସୁଛି ନୟାଗଡ଼ରୁ। ଗାଡି ରେ ଗ୍ୟାସ୍ ନେଇକି ଆସୁଛନ୍ତି ତିନିଟା ଟାଙ୍କି ଏକାଥରେ ଧରିକି ଆସୁଛନ୍ତି।
ହ
ଖାଲି ଗ୍ୟାସ ରେ କରିବାକୁ ତିନିଟା ଟାଙ୍କି ଧରିକି ଆସୁଛନ୍ତି କେତେବେଳେ ସରି ଯାଉଛି।
ସେ ଯୋଉ ଆସିରବାଦ ଟା କଲୁ ଆସିଲା ପଇସା।
କାଇଁ ମ କିଛି ଆସିନି ତ ଦିଟା କରିଛି ମୁଁ ଲିନୁ ର ୟୁ ପି ଆ ଇ ଗୋଟେ ଦେଇଛି ଯେ ମତେ ସେ ଯେତିକି କହୁଚି ତୁ କା ସେଇ ଯେ କଁ ପ ଇସା କଟି ଯିବ। ମୁଁ କହିଲି ମାନେ ସମସ୍ତଙ୍କ ଦଉଛନ୍ତି ତ କାରେ କଟୁନି ତୋର ବେଶୀ ପଇସା କଟି ଯାଉଛି।
ମୁଁ ତ କାଲି ତିନିଟା କରିଥିଲି ଯେ କାଇଁ ଆସିନି।
ମାନେ ତିନିଟା ଆଙ୍କ କିଛି ଆସିନି।
ଆସି ଆସିବ।
ମାନେ କାଲି କରିଛ ନା କଣ।
ହଁ ଆଉ ଦିଇଟା ଅଛି ଯେ କଁ ଇନଭାଲିଡି ଇନ୍ଭାଲିଡି ଲେଖୁଚି।
ମୁଁ ମୋର ମାନେ କାଲି କରଛ ତିନି ଟା।
ହୁଁ।
ମାନେ କୋଉ ୟୁପିଆଇ ଦଉଛ କେତେଟା ୟୁପିଆଇ କୋଉଠୁ ଆଣୁଛ।
ମୋର ଅଛିି ୟୁପିଆଇଡି ଚାରି ପାଞ୍ଚଟା ଗୋଟେ ଆକାଉଣ୍ଟ ର ତିନି ଚାରିଟା।
ମୁଁ ମାନେ ମୋର ଯେମତି ନ ଗୋଟେ ୟୁପିଆଇ ସେମିତି କା ୟୁ ୟୁ ପି ଆଇଡି ୟୁ ପି ଆଇ ଆଇଡି ମୁଁ ଆଉ ତିନ ଚାରିଟା କରିଦବି।
ନାଇଁ ସେଟା ଅଲ ଅଛି ଗୋଟେ ଅଛି। ଆବିଏଲ ଗୋଟେ ଆଇ ପିଏଲ ଗୋଟେ ଏକ୍ସେଏଲେ। ସେଟା ଅଛି। ନାଇଁ ଏଗୁରା ସମସ୍ତିକର ଅଛି ତୁ ଜାଣିନୁ ଆଉ।
ମୋର ତ ଗୋଟେ ଦେଖେଇଲା ମୁଁ ହେ ଗୋଟାଏ ଦେଲିି ମୁଁ ଆଉ ଗୋଟେ ମାରୁଚି ହଉନି। ମୁଁ କହିଲି କୋଉଠୁ ଆଣିବି ଏଇନେ ତାପରେ ଲିନୁ କୁ କହିଲି ତମେ ଶୋଇ ପଡ଼ି ଥିଲେ ସେତେବେଳକୁ ବୋଧେ। ତାପରେ ଲିନୁ କୁ କହିଲି ଲିନୁ କଇଲା ନାଇଁ କଟିଯିବ ମୋଇ ପଇସା ତୁ ଦେନା ମୋର ମୁଁ କହିଲି ଆଲୋ ଦେ। କଟିବନି ପଇସା ଆଇଲେ ମତେ ପଠେଇବୁ କିଇଲା ମୁଁ ତତେ ପଚିଶ ଟଙ୍କା ଦେଇେ ଦେବି ପଛେ ତୁ ମୋ ଆଇ ଆଇଡି କାଟି ଦେ ମୁ କଇଲି ଆଉ ହବନି ମୁଁ କଇଲି ଆଗେ ପଇସା ପଠେଇ ଦେ ତାପରେ କାଟି ଆଁ।
ହଁ ଆଉ ଆଣୁନୁ ହାରି ତାଠୁ ପଚିଶ ଟଙ୍କା ମାଗି।
ତୁ ମୋ ଆଇଡି କାଟି ଦେନା କିଛି ମୁଁ କହିଲି। ମୁଁ ଦେଇ ସାଇ ଲିଣି ଆଉ ହବନି।
ୟୁପି ଆଇ ଆଇଡି ରେ କିଛି ହବନି।
ନାମ କିଛି ହବନି ସିଏ କଉଚି ଆରେ ତାର ଆକାଉଣ୍ଟ କଣ କି। ମାନେ ମାସକୁ ତାର ସାତ ଆଠ ଥର ଖଣ୍ଡେ ଆକାଉଣ୍ଟ ବ୍ଲକ ହେଇଯାଉଛି ଆପେ ଆପେ। ବ୍ଲକ ହେଇଯାଉଛି ମାନେ କଣ ମୋର ବି ଥରେ ହେଇ ନଥିଲା କି। ଆପେ ଆପେ ଖୋଲି ଯାଇଥିଲା ତାର ଯୋଉ ବ୍ଲକ ହଉଛି। ସେ ବ୍ୟାଙ୍କ କୁ କୁ ବ୍ୟାଙ୍କ କ କୁ ଗଲେ ଯାଇକି ଖୋଲୁଛି।
ଆଁ।
ଇଲିଗାଲ ଅଛି କିଛି ଆଉ ଇଲିଗାଲ କାମ।
କେ ଜାଣି ତାର ବ୍ୟାଙ୍କ କୁ ଗଲେ ଯାଇକି ବ୍ଲକ ଖୋଲୁଛି ସେ। ସେଇଥିପାଇଁ ଆଉ ବ୍ୟାଙ୍କ ରେ ପଇସା ରଖୁନି ଏବେ ପୋଷ୍ଟାଲ ରେ ଆକାଉଣ୍ଟ ଟେ ଖୋଲିଚି ଯେ। ପୋଷ୍ଟାଲ ରେ କରୁଛି ଡିପୋଜିଟ୍ କରୁଚି ବା ଏବେ। ମୁଁ ଏଇନା ସାରି ଦେଇକି ଜିବି ଆଁ ଗାଧା ସଇଲାଣି।
ନା ସରିନି।
ସରିନି ସରିବ ଆଉ।
ଜଲଦି ଗାଧଉନ କାକ ସ୍ନାନ।
ନା ଆମେ କାକ ସ୍ନାନ କରିପାରିବୁନି
ମୁଁ ତ କରିନି ମୁଁ ତ ଆଜି ଗାଧୋଇବି ଗଧୋଇ ଗଲେ ଖାଇସାରିଲେ ଗାଧୋଇବି।
ହଉ।
ହ ବର୍ଷା ହଉନି।
କାଲି ରାତିରେ ପୁରା ଛେଚିଛି ବର୍ଷା।
ବର୍ଷା ହଉନି।
ଆଜି ହଉନି।
ଆମର କାଲି ରାତିରୁ କାଲି ଯୋଉ କାଲି ରାତିରୁ ଛାଡିନି ଏତେ ଯାତେ ଯାକେ ମାନେ ପିଲାମାନେ ସ୍କୁଲ ଗଲା ବେଳକୁ ତାଙ୍କ ରେନିକୋର୍ଟ ତ ସବୁ ଚିରି ଯାଇଛି। ନୂଆ ଆସିିଥିଲି ଯେ ଏବେ ଯାଏ ବି ଛାଡ଼ିିନି ମାନେ ସାଇଡ ଗୁରା ଯୋଉ ବିଲଫିଲ ସବୁ ଦେଖା ଯାଉଛି ସବୁ ପୁରା ଫୁଲ ପାଣି।
ହଁ।
ଅଟରେ ଆସିବ ଯେ ଏଇ ରୋଡରୁ ତ ଏଇ ଘର ଟିକି ଆସିଲା ବେଳକୁ ଓଦା ହେଇଥିବ ଆଉ।
ଗୋଟେ କଲ ଟା ଆସୁଛି ରଖୁଛି ଟିକେ।
ହଉ।